ହାଲୋ ହାଲୋ ନମସ୍କାର। କଣ କରୁଛନ୍ତି?
ଖିଆପିଆ ସରିଲାଣି।
ହଁ ଖାଇ ପିଇ ସାରିଲୁଣି।
ଓହୋ ନାଇଁ ଆମେ ଏଇ ଶୋଇବାକୁ ବାହାରୁଛୁ ଶୋଇବା ଆଉ ଖିଆପିଆ ସଇଲାଣି ସବୁ। ଶୋଇବା ଆଉ ନିଦ ତ ହେଉନି ଆଉ ଦୁଇଟା ହେଇଯାଉଛି ନିଦ ହଉ ହଉ।
କାହିଁକି ତୁମେ କଣ କରୁଛେ କି?
ନାଇଁ କିଛି ନାହିଁ ଏଇ ଆଠ ଦଶ ଦିନ ହବ, କଣ ନିଦଟା ହଉନି ଭଲସେ।
ଏ ଫୋନ୍ ଦେଖୁ ଦେଖୁ ହେଇଯାଉଛି ଏଗାରଟା ହେଇଯାଉଛି ଆଉ ସୋଉ ସୋଉ ହେଇଯାଉଛି ବାରଟା ଗୋଟେ ହେଇଯାଉଛି ଆଉ
ମୁଁ ଭାବିଲି ସାଙ୍ଗସାଥିମାନଙ୍କ ସହିତ ଗପ କରୁଚ ଖଟ୍
ନାଇଁ ନା ନାଇଁ ଆଜ୍ଞା ସେମିତି କିଛି ନାହିଁ ଆପଣ ଯାହା ଭାବୁଛନ୍ତି।
ହଁ
ଆଉ ଖାଇଲେ କଣ ଆପଣ?
ଆମେ ଖାଇଲୁ ରୁଟି, ଝୁଡ଼ଙ୍ଗ ଛୁଇଁ ଆଳୁ ଭଜା।
ଆଚ୍ଛା, ଆଉ ଭାଇନା ଆସିବେ କୋଉଦିନ?
ଭାଇନା ଆସିନାହାନ୍ତି ଆଉ
ଆସିବେ ଆ ଭିତରେ କଉ ଦିନ ନା ଆସିବେନି?
ନା ନା ଏବେ ଏଇ କହୁଥିଲେ ଏଇ ଆମର ଆସିବା ଲାଗି ମାଆଙ୍କ ପିଣ୍ଡରେ ଏବେ କଣ ସେମାନଙ୍କର ପ୍ରୋଜେକ୍ଟ କଣ ଗୋଟେ ବୋଧେ ଗୋଟେ ଇୟର୍ ହେଇଛି ନା କଣ ୱାନ୍ ଇୟର୍ ହେଇଯିବ। ଅଁ ସେଥିପାଇଁ ତାଙ୍କର କଣ ପୂଜା ପର୍ବ ଚାଲିଚି ତାଙ୍କ ଏମ ଡି ଫେମ ଡି ସବୁ ଆସିଛନ୍ତି ତାଙ୍କ ବୁଥକୁ ତାଙ୍କର ସବୁ ଏଚ୍ ଆର୍ ଏମ ଡି ଫେମ ଡି ସବୁ ଆସିବେ ସମସ୍ତେ
ହଁ
ସେ ଆଗରୁ କହିଲେଣି ମାସେ ଆଗରୁ ମୁଁ ଯିବି ଯିବି ଯିବି ଯିବି କିନ୍ତୁ ବର୍ତ୍ତମାନ ଦେଖିଲା ବେଳକୁ ଠିକ ବେଳକୁ ତାଙ୍କର ସମସ୍ତେ ଆସିକିରି ପ୍ରେଜେଣ୍ଟ ରହିବେ ଆଉ ଇଏ କଣ ଆସିପାରିବେ ଆସିପାରିବେନି।
ଆଚ୍ଛା ନାଇଁ ସେ ଆସିଥିଲେ ବି ଏବେ ରହିକି ଯାଇଛନ୍ତି ପା ଚାରି ପାଞ୍ଚ ଦିନି।
ହଁ ନା ଚାରି ପାଞ୍ଚ ଦିନଠେଇ କିଛି ନାହିଁ ସେ ଯେହେତୁ ଶନିବାର ପଡ଼ୁଛି ତାଙ୍କର ରବିବାର ଟା ଛୁଟି ଅଛି। ସେ ଖାଲି ଶନିବାର ଗୋଟେ ଦିନ ଛୁଟି ନେଇଥିଲେ ହେଇଯାଇଥାନ୍ତା ତାଙ୍କର ଶୁକ୍ରବାରେ ହୁଁ କାମ ସାରିକି ଶୁକ୍ରବାର ରାତିରେ ଆସିଥାନ୍ତେ ଶନିବାର ଗୋଟେ ଟେ ଦିନ ଛୁଟି ନେଇଥିଲେ ଶନିବାରଟା ରହିଥାନ୍ତେ ରବିବାର ଚାରିଟା ବେଳକୁ ଯାଇଥାନ୍ତେ।
ହଁ
ଆଗେ ତାଙ୍କର ସବୁ ଯୋଉ ଶନିବାରଟା ଛୁଟି ତ ଏଇ ଶନିବାର ପୁରା ପାଖ ଖ ହେଇଯାଉଛି ନା। ସେ ସବୁ ସେଇ ଆସିଛନ୍ତି ସବୁ ରବିବାର ଦିନ ରବିବାର ଦିନ ଆସିକି ପହ ତ ରହିବେ ଯଦି ଏ ଶନିବାର ତ ମ ଇଏ ରହୁଛି ଶନିବାର ପୁଣି କେମିତି କାମ ସାରି ସବୁ ଯିବେ।
ଆଚ୍ଛା ଆ ସେଥିପାଇଁ ଆସିବେନି ବାତିଲ କରିଦେଲେ ନା କଣ?
ବାତିଲ ହେଇଗଲା କ୍ୟାନସଲ୍।
ଆଚ୍ଛା ଓହୋ ଆଉ ଝିଅ ଶୋଇପଇଲେଣି?
ହଁ ଝିଅ ଶୋଇପଇଲେଣି।
ଓହୋ!
ଆଉ ଆପଣଙ୍କ ଆଡ଼େ ବର୍ଷା କେମିତି ହଉଛି?
ନାଇଁ ବର୍ଷା ସେମିତି ଚାରିଟା ବେଳେ ଟିକେ ହେଲା ଜୋରେ ଆଉ ଏବେ ଟିକେ କମି ଯାଇଛି ଯାହା ହଉ କମିଗଲା। ଆଉ ଭୋଜି ଫୋଜି ଥିଲା ସବୁ ଲୋକମାନେ ସବୁ ଆସିଲେ। ଯାହା ହଉ ମେଘଟା ଛାଡ଼ିଗଲା ଠିକ୍ ଟାଇମ୍ ରେ। ଆମର ଝିଅ ବାହାଘର ଗୋଟେ ଅଛି ପ୍ରସେସନ ବି ଏବେ ହେବ ଆସିଲାଣି ହେଇ ବାଜିଲାଣି ଡିଜେ ଗାଁ ମୁଣ୍ଡେରେ
କଣ ଏତେବେଳେ ଯାକ ପ୍ରୋସେସନ୍ ଷ୍ଟାର୍ଟ ହେଇନି ଏଗାରଟା ପାଞ୍ଚ ହେଲାଣି।
ହଁ ଏଗାରଟା ପାଞ୍ଚ ହେଲାଣି ଷ୍ଟାର୍ଟ ହେଇନି ଏବେ ଏବେ ବାହାରିବ ବୋଧେ ଆଉ
ଓ
ଆଉ ଅଧଘଣ୍ଟାରେ ବାହାରିବ ଆଉ
ଆଉ ଘରେ ସବୁ ଖାଇପି ଶୋଇଲେଣି।
ହଁ। ଘରେ ସବୁ ଖାଇପି ଶୋଇଲେଣି ଆଉ ମାଆ ଶୋଇପଡ଼ିଲେଣି ବାପା ବି ଶୋଇପଡ଼ିଲେଣି। ଆଉ ଭାଇ ଫୋନ୍ ଦେଖୁଛନ୍ତି ଆଉ। ଭାଇ ତ ଆଜି ଭୋଜି ଖାଇବାକୁ ଗଲେନି ଭାଇ ଡ଼ରି ଯାଇଛନ୍ତି ପୁରା। ସାଲେନ୍ ଫା ଲେନ୍ ଖାଇକି।
ଆଉ ମଟନ୍ ଖାଇବାକୁ ଇଚ୍ଛା ନାହିଁ।
ଆଉ ମଟନ୍ ଖାଇବାକୁ ଆଜି ଗଲେନି। ସେଦିନ ମଟନ୍ ଖାଇକି। ରାତି ଦଶଟାରେ
ବହୁତ୍ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଭାଇ। ଆଜି ଆଜ୍ଞା କଣ ମୁଁ ଆପଣଙ୍କୁ କହିବି ଡରିକି ସେ ଗଲେନି।
ସବୁ ଜିନିଷ ଟାର ଅ-ଅତି ମାତ୍ରା ହେଇଗଲା।
ଘରେ ରୁଟି ଖାଇ ଶୋଇପଇଲୁ।
ଟୋଟାଲ୍ ଭୋଜି ଖାଇବାକୁ ହିଁ ଯାଇନାହାନ୍ତି।
ସେ ଟିକେ ଅଧିକ ବାହାରେ ଖାଇ ଦୋଉଛନ୍ତି। ମୁଁ ତାଙ୍କୁ ମନା କରୁଛି। ଘରେ ସକାଳେ ଖାଦ୍ୟ ହୋଇଥିବ ଯାଇ ଛକରେ ଖାଇବେ। ଦହିବରା ଖାଇବେ। ଖରାବେଳେ ବେଳେ ବେଳେ ଆସିବେନି ହୋଟେଲରେ ଖାଇବେ। ତ ଏଟା କଣ ଭଲ ଆପଣ କହୁନାହାନ୍ତି? ଦେହ ପାଇଁ ଯେତିକି ଖରାପ୍ ସେତିକି ଭଲ।
କାଇଁ ସିଏ ତ ଆଗରୁ ଏତେ ମାନେ ବାହାର ଖାଦ୍ୟ ବେଶି ଖାଆନ୍ତିନି। ଏବେ ପ୍ରାୟତଃ ବାହାର ଖାଦ୍ୟ ଖାଉଛନ୍ତି।
ହଁ। ସିଏ ଟିକେ ତାଙ୍କୁ ଟାଇମ୍ ହୋଉନି ଘରେ ଖାଇବାକୁ। ଖାଲି ତର୍ ତର୍ ହୋଉଛନ୍ତି ସବୁବେଳେ।
ହ।
କେମିତି ଘରୁ ସେ ନ ଆଟ୍ ଟା ପଇଁଚାଳିଶ୍ ରେ ଉଠୁଛନ୍ତି। ନଅଟା ଭିତରେ ଯାଇଁ କ୍ଲିନିକ୍ ଖୋଲିବେ। ବ୍ରସ୍ କରିକି ତର୍ ତର୍ ହେଇ ପଳୋଉଛନ୍ତି। ଯାଇ କ୍ଲିନିକ୍ ଖୋଲି ଛକରେ ଖାଉଛନ୍ତି। ମୋ କହିବା କଥା ରାତି ଦିଟାରେ ମୁଁ ଶୋଇବି କାଇଁ ଉଠିବି ନଅଟା ରେ ବେଳେ କାଇଁ। ମୁଁ ଦଶଟାରେ ଶୋଇପଡ଼ିଲି ଏଗାରଟାରେ ଆସିକି।
ହଁ।
ଶୁଣୁନାହାନ୍ତି ଜମା କଥ୍ୟ ଆଜ୍ଞା। କଣ କହିବି ମୁଁ ଆପଣଙ୍କୁ ମୋ କଥା କଣ ଶୁଣୁଛନ୍ତି।
ହଁ। ଭାଇ ଆପଣଙ୍କର ଆପଣ ବୁଝେଇବେ ନା। ନ ଶୁଣିଲେ ପୁଣି ବାଟକୁ ଆଣିବେ ବୁଝେଇ ବାଝଇ। ଆଉ କଣ ଯିଏ ନ ବୁଝିଲା ତାକୁ ବାଟ ରେ ଛାଡିଦେବେ।
କଣ ଆଜ୍ଞା। ମୁଁ ଆପଣଙ୍କୁ କହିବି ବଡ଼ ଭାଇ ସାନ ଭାଇ ବାଟକୁ ଆଣିବ ନା ସାନ ଭାଇ ବଡ଼ ଭାଇ କି ବାଟକୁ ଆଣିବା। ଆପଣ ବି ସେମିତି କହୁଛନ୍ତି।
ଯିଏ ବି ଭୁଲ୍ ଲୁଚେଇବ ଭୁଲ୍ ଟାକୁ ଯିଏ ଦେଖିବ ସମସ୍ତେ ସମସ୍ତଙ୍କର କିଛି ଅଛି କର ର୍ତ୍ତବ୍ୟ କରିବା ଦରକାର୍। ବଡ଼ ଭାଇ ବି ସାନ ଭାଇ କି ଆଣିବ କାହିଁକି କୁହନ୍ତି? ବଡ଼ ଥିଲେ ପଛେ ବଡ଼ ଥିଲେ ବିଚାରି ସାନ ଥିଲେ ପଚାରି।
ହଁ। ଆପଣ ଭଲ ଢଙ୍ଗ ଶିଖିଛନ୍ତି ଆଉ।
ବଡ଼ ମାନେ ଥିଲେ ବି ବଡ଼ମାନଙ୍କୁ ଥିଲେ ବିଚାର କରି କୁହାଯିବ ସାନମାନଙ୍କୁ ବି ପଚାରାଯିବ। ସମସ୍ତଙ୍କର କିଛି ନା କିଛି ଇ ମାନେ ଭେଲ୍ୟୁ ଅଛି ନା।
ହଁ।
ଆଉ ତ ସିଏ ଏତେ ବାହାର ଖାଦ୍ୟ ଖାଉଛନ୍ତି ତାପରେ ଜିମ୍ କାହିଁ ଯାଉଛନ୍ତି ଆଉ ଜିମ୍ ଯାଇକି ଲାଭ କଣ? ଏପଟେ ତ କୋଲେଷ୍ଟ୍ରୋଲ ବଢେଇଲେ ବାହାର ଖାଦ୍ୟ ଖାଇ
ଫୁଡ୍ ଖାଉଛନ୍ତି ସବୁ କରୁଛନ୍ତି ଏପଟେ ଯାଇକି ଜିମ୍ ଲୁହା ଟେକୁଛନ୍ତି ଲାଭ କଣ?
ତା ସହିତ ବି ପ୍ରୋଟିନ୍ ପାଉଡ଼ର ପ୍ରୋଟିନ୍ ସେକ୍
ହଁ। ପ୍ରୋଟିନ୍ ପାଉଡ଼ର ଖାଉଛନ୍ତି କେଟେନ୍ ଖାଉଛନ୍ତି। ଆମର ଇଏ ଖାଉଛନ୍ତି। ଖାଇଲେ ଲାଭ କଣ? ଫାଷ୍ଟଫୁଡ଼ ସେପଟେ ଯାଇକି ଖାଉଛନ୍ତି ଛକରେ।
ହଁ।
ଛକରେ ବି ସିଏ ବି ଆଉ କଣ କରିବେ ଭୋକ କଲେ ଆଉ ଛକରେ ଆଉ କଣ ଅଛି ଥୋଡି ନା ସେ ଘରେ ଅଛନ୍ତି। ଚୂଡ଼ା କଦଳୀ ଖାଇବେ କି ଭଲ ମନ୍ଦ ମା ଟିକେ କଣ କରିଦେଲେ ସୁଜି ଉପମା କିମ୍ବା ସିମେଇ ଖାଇବେ ଆଉ ଛକରେ ସେଗୁତା ତ ମିଳୁନି କେବଳ ଜଳିଖିଆ ମିଳୁଛି।
ଏଇ ଆମ ଯୋଉ ଛକରେ ସେ ଯୋଉ କଣ ଏଇ ଯୋଉ ଆମର ପୁରୁଣା ସାହୁ ଦୋକାନ ସେ ସେଠି କଣ ରଖୁନାହାନ୍ତି କି ଭଲ ଭଲ ସିମେଇ ଫିମେଇ କିମ୍ବା ଭଲ ହିଲ୍ଥୀ ଆଇଟମ କିଛି ରଖୁନାହାନ୍ତି?
ନା ନା ତାଙ୍କର ହେଲ୍ଦି ଆଇଟମ୍ କିଛି ନାହିଁ କେବଳ ସକାଳେ ସୁଜି ଉପମା ଡାଲମା ହେଉଛି। ନହେଲେ ଆଉ କିଛି ହିଁ ନାହିଁ।
ହଁ।
କେବଳ ସକାଳ ଓଳି ହେଉଛି ଉପର ଓଳି କିଛି ସୁଝି ଫୁଜି କିଛି ହେଉନି କେବଳ ଜଳି ଖିଆ ଉପରେ। କଣ ମୁଁ ଆଜ୍ଞା କହିବି ଆପଣଙ୍କୁ ରଜରେ ଚଣ୍ଡିଖୋଲରେ ମିଠା ସରିଯାଇଥିଲା ଚଣ୍ଡିଖୋଲରେ ମିଠା ମିଳିଲାନି ରଜ ତିନି ଦିନ। ଫାଷ୍ଟ ରଜ ଦିନ ସବୁ ଫାଷ୍ଟ ରଜ ଦିନ ଏତେ ଭିଡ଼ ମୁଁ କଣ ଆପଣଙ୍କୁ କହିବି। ମାନେ ଲୋକ ବାଳାପିଟା ମିଠା ନେବା ପାଇଁ। ପ୍ରତ୍ୟେକ-ପ୍ରତ୍ୟେକ ଦୋକାନରୁ ମିଠା ସରିଗଲା।
ଲୋକ ଅଧିକ ହେଇଥିବେ ଆଉ କାରଣ ଏଥର ପାଗ ବି ତ ଭଲ ଥିଲା।
ହଁ ପାଗ ଭଲ ଥିଲା ସବୁ ବନ୍ଧୁବାନ୍ଧବ ଘରୁ ମିଠା ସବୁ ବୋଇ ନେଇଗଲେ ଆଉ। ଗୋଟେ ଦିନେ ଫାଷ୍ଟ ରଜଦିନ ମିଠା ସରିଗଲା। ସେକେଣ୍ଡ ରଜ ଦିନ ଥାର୍ଡ଼ ରଜ ଦିନ ମିଠା ଆଉ ରହିଲା ନାହିଁ।
ଆପଣ କେତେ କିଲୋ ମିଠା ନେଇକିରି ବୁଲିବାକୁ ଯାଇଥିଲେ ବନ୍ଧୁବାନ୍ଧବଙ୍କ ଘରକୁ?
ଆଜ୍ଞା।
ଆପଣ କେତେ କିଲୋ ମିଠା ନେଇକି ଯାଇଥିଲେ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିବା ପାଇଁ?
ନହିଁ ସେ ଫାଷ୍ଟ ରଜ ଦିନ ମୁଁ ଯାଇଥିଲି ପ୍ରଥମ ରଜ ଦିନ ଏ ମାଉସୀ ଘରକୁ ଟିକେ ଯାଇଥିଲି। ଆଉ ମାଉସୀ ଘରକୁ ସେ ବାର ଟଙ୍କିଆ ମିଠା କୋଡ଼ିଏ ପଚିଶଟା ନେଇଥିଲି। ଆଉ ଏ ମା ଜଣେ ଅଛ ଅଛନ୍ତି ସିଏ ଚୁଡ଼ା ଖାଉଛନ୍ତି ତାଙ୍କ ପାଇଁ ଚୁଡ଼ା ପ୍ୟାକେଟ୍ ଗୋଟେ ନେଇଥିଲି। ଆଉ ସେଉ ପ୍ୟାକେଟ୍ ନେଇଥିଲି। ଆଉ ବିସ୍କୁଟ୍ ପ୍ୟାକେଟ୍ ନେଇଥିଲି ଆମ୍ବ ତିନି କିଲ୍ ନେଇଥିଲି। ଏମିତି ସବୁ ନେଇଯାଇ ଟିକେ ବୁଲି ଆଇଲି ଆଉ।
ମିଠାରେ ଏମିତି ମାନେ ଅଲଗା ରେଟ୍ କଣ ବାର ଟଙ୍କିଆ ମିଠା କଣ ଦଶ ଟଙ୍କିଆ କି କୋଡ଼ିଏ ଟଙ୍କିଆ ନୁହଁ ବାର ଟଙ୍କିଆ ମିଠା।
ନାଇଁ ସେ ରେଟ ଆଉ ନାଇଁ ସେ ରେଟ ଆଉ ନାହିଁ। ଆମର କାହ୍ନା ସୁଇଟରେ ବ୍ୟଞ୍ଜନରେ ଯେଉଁ ମିଠାଟା ପାଞ୍ଚ ଟଙ୍କା ନେଉଥିଲେ ଏବେ ଛଅ ଟଙ୍କା ନେଉଛନ୍ତି। ଯେଉଁ ମିଠାଟା ଦଶ ଟଙ୍କା ନେଉଥିଲେ ଏବେ ବାର ଟଙ୍କା ନେଉଛନ୍ତି ବଢ଼ିଯାଇଛି ଆଜ୍ଞା ରେଟ୍।।
ହଁ ଅ ନାଇଁ ଆମ ଘର ତ ଯୋଉ ଆଣିକି ଆସିଥିଲୁ ଆମେ ଆମ ଘରୁ ଆଣିକି ଆସିଥିଲୁ। ସେ ତ ଦଶ ଟଙ୍କା ଲେଖା ସବୁ ନେଇଥିଲେ ଗୋଟେ।
ଆଚ୍ଛା ତମ ସେପଟେ ଦଶ ଟଙ୍କା ଥିବ ଏପଟେ ବଢ଼ିଯାଇଛି ଏବେ। ଏବେ କଣ ବଢ଼ିଲାଣି ତଥାପି ଆମର ହେଇଗଲାଣି ଛଅ ମାସ ହେବ ବଢ଼ିଗଲାଣି ଛଅ ସାତ ମାସ। ମିଠାର ଚାହିଦାଟା ରହିଛି ନା ଯିଏ ଯ ଯୋଉ ବନ୍ଧୁଘ ବନ୍ଧୁବାନ୍ଧବ ଯାଉ ଭଲ ମନ୍ଦ ଯୁଆଡ଼େ ବି ଯାଉ ମିଠାଟା ନିତ୍ୟାନ୍ତ ଆବଶ୍ୟକୀୟ।
ବୁଝିପାରୁଛନ୍ତି ନା ଆପଣ?
ବର୍ତ୍ତମାନ ତ ଆଉ କିଛି ପର୍ବପର୍ବାଣୀ ନାହିଁ ଆଉ ମିଠାଟା ଅ ମି ଠାଟା ଦିନେ ରେଟ୍ ବଢ଼ିଗଲେ ସବୁ ତେଲ ସୁଜି ସବୁ ଦ୍ରବ୍ୟର ରେଟ୍ ବଢ଼ିଲା ସେଥିପାଇଁ ରେଟ୍ ବଢ଼ିଯାଉଛି ଆଉ।
ହଁ ଆମର ହଁ।
ଛେନା ମିଠା କ୍ଷୀର ଆଉ ଚିନି ସୁଜି ଏଇଗୁଡ଼ାକ ତ ତେଲ ମେନ୍ ଜିନିଷ ରେଟ୍ ବଢୁଛି। ସେସବୁ ତ ସେମାନେ ରେଟ୍ ବଢ଼େଇଦେଉଥିବେ ଆଉ। ମାନେ ଛକରେ ଏଟା ଯୋଉ ଦଶ ଟଙ୍କାର କେତେଟି ବରା ଏବେ ଦଉଛନ୍ତି?
ଛକରେ ଆଜ୍ଞା କଣ ଆପଣ ମୁଁ କହିବି। ଆଗେ ଆମେ ଦଶ ଟଙ୍କାରେ ପାଞ୍ଚଟା ବରା ତରକାରୀ ଖାଉଥିଲୁ।
କଣ ଆଜ୍ଞା ମୁଁ ଆପଣଙ୍କୁ କହିବି ଏବେ ତ ଛକେରେ ଆମେ ପଚାଶ ଟଙ୍କାରେ ଜଳଖିଆ ଖାଇଦେଉଛୁ ଆମକୁ କିଛି ଜଣାପଡ଼ୁନି ପେଟ ପୁରୁୁନି।
ହଁ।
ଆଜ୍ଞା ଦଶ ଟଙ୍କାରେ ତ କୋଉଠି ଦଉନାହାନ୍ତି। ଷ୍ଟାର୍ଟ ହଉଛି ଆମର କୋଡ଼ିଏରୁ ପଚିସି ଟଙ୍କା ଭିତରେ।
ଦଶ ଟଙ୍କାର ଚ ଦଉନାହାନ୍ତି?
ନା ଆଜ୍ଞା ଦଶ ଟଙ୍କାରେ ଦଉନାହାନ୍ତି। ଆମର କ - ପଚିଶ କୋଡ଼ିଏ ଟଙ୍କାରେ ଦେଉଛନ୍ତି ଚାରିଟା ବରା ତରକାରୀ। ଆଉ ପଚିଶ ଟଙ୍କାରେ ଦେଉଛନ୍ତି ପାଞ୍ଚଟା ବରା ତରକାରୀ।
ହଁ।
ଆଉ ଯଦି ପଛରେ ଟିକିଏ କଣ ଆଣିଲ ହେଇଗଲା ତମର ଚାଳିଶ ଟଙ୍କା। ହଉ ଆଜ୍ଞା ଆପଣ ରଖିପାରିବେ ଆମର ଟାଇମ୍ ହେଇଗଲାଣି।
ଆଜ୍ଞା।
ଆଜ୍ଞା।